ହ୍ୟାଲୋ। ନମସ୍କାର ବନ୍ଧୁ। କଣ କରୁଚନ୍ତି?
ହଁ କଣ କରୁଚି ଏଇଠି ବସିଚି। କୁହ ତମେ କଣ କରୁଚ?
ମୁଁ ବି ବସିଥିଲି।
ଖାଇବା ପିଇବା ହେଇଥିଲା ସକାଳେ ଏଇ କଣ ଚା ଫାହା ସବୁ ପିଇଥିଲି। ତମେ ଚା ପିଅ ନା?
ହୁଁ ଆଉ ତ ଏବେ ରିସେଣ୍ଟ ରଜ ଗଲା ରଜ ବୁଲାବୁଲି କରିବାକୁ ଯାଇଥିଲ ଚୁଟି ମନେଇଥିଲ?
ହଁ ଛୁଟି ସେମିତି ତ କୁଆଠି ଯ ମାନେ ବନ୍ଧୁ ଘର କେମିତି ସବୁ କୁଆଡେ ଯାଇନଥିଲୁ। ଖାଲି ଏମିତି ବୁଲାବୁଲି ପାଇଁ କି ଏଠୁ ସବୁ ଯାଇଥିଲୁ ଆଉ।
ଉ ହୁଁ ଏଇଥିରେ କିନ୍ତୁ ଛୁ
ବୁଲାବୁଲି କରି ଆସିଲୁ ଆଉ।
ଉଁ ହୁଁ ଏଥିରେ କିନ୍ତୁ ମୁଁ ଛୁଟିରେ ପୁରୀ ଯାଇଥିଲି। ରେ ପୁରୀ ଜଗନ୍ନାଥ ମନ୍ଦିର ଅ ଦର୍ଶନ ତା ସହିତ ସୂର୍ଯ୍ୟ ମନ୍ଦିର ଚନ୍ଦ୍ରଭାଗା ବେଳାଭୂମି ବି ବୁଲିଲୁ। ସେଠି ସୁନ୍ଦର ସୁନ୍ଦର ଫଟୋ ବି ଉଠେଇଲୁ। ବୁଲା ବୁଲି କରି କି ଆସିଲୁ ଆଉ। ଆଉ ଆର ଆର ସପ୍ତାହରେ
ପରୁ ଯାଇଥିଲୁ ପୁରୀ।
ଓହୋ ସକାଳେ ବାହାରିଲୁ ତ ତା ଆଗ ଦିନ ପଳେଇ ଯାଇଥିଲୁ। ଯାଇକି ସେଠି ହୋଟେଲ ବୁକ୍ କରିକି ଥିଲୁ। ପରଦିନ ସକାଳୁ ବାହାରି ଯାଇଥିଲୁ ଜାଗା ବୁଲବୁଲି କଲୁ ଆଉ। ଗୋଟେ ସ୍ମରଣୀୟ ହେଇ ରହିଗଲା ତ ପରିବାର ସହିତ ତ ଯାଇଥିଲୁ ବୁଲାବୁଲି କରି। ହଁ କୁହ।
ହଁ। ସେ ଆମେ ବି ସେ ଯେବେ ବି ଯାଉ, ଆମର ବି ସେ ଫେମିଲି ସମସ୍ତେ ମାନେ ମିଶିକି ଯାଉ। ଏବେ ଏବେ ଆର ସପ୍ତାହରେ ଯାଇଥିଲୁ, ଏଇ ମା ମଙ୍ଗଳବାର ଦିନ ଯାଇଥିଲୁ ହେଲା ଯୋଉ ଢେଙ୍କାନାଳ କପିଳାସ ମନ୍ଦିର।
ହାଁ।
ସେଦିନ ଯାଇଥିଲୁ, ସବୁ ତାପରେ ତ ଆମେ ହେ ସମସ୍ତେ ଦାଦା, ଖୁଡି ହେରିକା ଜେଜେମା। ସମସ୍ତେ ମିଶିକି ଯାଇଥିଲୁ, କିସବୁ ବୁଲାବୁଲି କରିକି ଆସିଲୁ। ଉଁ ତାପରେ ଯୋଉ, ଯୋଉ କପିଳାସ ସିଆଡେ ଯୋଉ ଅଛି, ଆଉ ଗୋଟେ ଯୋଉ ଜୋରନ୍ଦା ଅଛି, ଯୋଉ ସବୁ ଆସି ଗୋଟେ ଜାଣିଛ?
ହଁ ହଁ। ବୁଲାବୁଲି କରିକି ଆସିଲ ଆଉ ଏବେ ପଢା ପଢି କଣ ଚାଲିଛି?
ପଢାପଢି ତ ଏବେ କିଛି ଚାଲିନି, ପଢା ଯାହା ସରିଗଲାଣି ଏବେ ଯାହା କିନ୍ତୁ ପିଜି ଯଦି ହେଲା ଏ ବର୍ଷ କରିବି, ଆଉ
ଆଉ ତମର ମାନେ? ଏ ତମକୁ ମା ତମର ମାନେ ହବି କଣ? ତମକୁ ଫିଲିମ୍ ଫିଲିମ ଦେଖିବାକୁ ଭଲ ଲାଗେ ନା ଆଜି ଯେମିତି ବର୍ଷା ହଉଛି ଝିପ୍ ଝିପ୍
ହ ଫିଲ୍ମ ଦେଖିବାକୁ ଭଲ ଲାଗେ କିନ୍ତୁ ତ ମୁଁ ସେମିତି ମାନେ ସବୁ ଫିଲ୍ମ ଦେଖିପାରେନି, ମତେ ଟିକେ ହିରୋ ହିରୋଇନ ଚଏସ। ଷ୍ଟୋରି ଡ୍ରାମା ମାନେ ସବୁ ଠିକ ମାନେ ଭଲ ଥିଲେ ମୁଁ ଫିଲିମ ଦେଖେ। ହ ନାଇଁ ସେମିତି ଇ ମୋ ଦିଦି କୁ ତ ଏତେ ଫିଲ୍ମ ଇଏ ଯେ ମାନେ ସେ ଯୋଉ ବି ଫିଲ୍ମ ହଉ, ହିର ହିରୋଇନ କିଏ ବି ଥାଆନ୍ତୁ, ତାକୁ ଫରକ ପଡେ ନା ସିଏ ସବୁ ଫିଲ୍ମ ଦେଖିଦିଏ, ସାଉଥ ର ସବୁ ଫିଲ୍ମ ସେ ଦେଖିଦେଇଛି, କିଛି ବାକି ରଖିନି।
ମତେ ବି ସାଉଥ ମୁଭି ଦେଖିବା ପାଇଁ ବହୁତ ବଢିଆ ଲାଗେ।
ହଁ ମୁଁ ବି ସେଇଆ, ମୁଁ ବି ଯେତିକି ଦେଖିଛି ସବୁ ସାଉଥ ମୁଭି ହିଁ ମତେ ବେଶୀ ପସନ୍ଦ।
ହୁଁ ହୁଁ।
ତମର ସବୁ ହିରୋ କିଏ, ସାଉଥରେ ଭଲ ଲାଗନ୍ତି ତମକୁ?
ମତେ ତ ଏମିତି ସବୁ ଭଲ ଲାଗନ୍ତି, କିନ୍ତୁ ତ ଟାଇମ ନାଇ ଏମତି ଫିଲ୍ମ ଦେଖିବା ପାଇଁ। ଏମତି ଘରେ ରହିଲେ, ଫାଙ୍କା ଟାଇରେ ତ ମୁଁ ଫିଲିମ ଦେଖେ। ଖେ ଭଲ ଲାଗେ ଦେଖିବା ପାଇଁ ତ ଟାଇମ ବି ମିଳେନି, କେତେ ରାତି ଟାଇମ ରେ ଦେଖେ ଆଉ।
ହୁଁ ମାନେ ଟିଭି ରେ ଦେଖ ନା ମୋବାଇଲ ରେ?
ନାଇଁ ମୁଁ ଫୋନ ରେ ହିଁ ଡାଉନଲୋଡ କରିକି ଦେଖେ। ମୁଁ ତ ଟିଭି ଏତେ ଦେଖେନି ତ, ମୁଁ ଫୋନ ରେ ଦେଖେ, ଟିଭି ଫିବି ଦେଖିବା ପାଇଁ ମତେ ଏତେ ମାନେ ଭଲ ଲାଗେନି।
ସେୟା ଆମେ ବି ସେମିତି, ମୁଁ ମୋ ଦିଦି ସମସ୍ତେ ଆମେ ବି ସେମିତି, ଟିଭି ମାନେ ଟିଭି ଦେଖିବା ପାଇଁ ଏତେ ଭଲ ଲାଗେନି, ଟିଭି କେବଳ ମୋ ମମି ହିଁ ଦେଖେ। ତା ପାଇଁ ହିଁ କେବଳ ଟିଭି ଅଛି, ସେ ଟି ଭି ତାରି ପାଇଁ କିି ରିଚାର୍ଜ ହୁଏ। ଆମର ସମସ୍ତେ ଏତେ କେହି ଆମେ ଦେଖୁନା ଟି ଭି।
ଆମ ସେ ବି ବାବା ଆଉ ମାଆଙ୍କ ଯାହା କେହି ବି ଦେଖ
ହୁଁ ଉଁ।
ଏମିତି କେହି ଦେଖନ୍ତିନି ଆଉ ଟି ଭି, ଦିଦି ତ ବାହାରେ ରହିଲା ଆଉ। ମୁଁ ଆଉ ତ ମୁଁ ତ ଟିଭି ଦେଖେନି, ମୁଁ ବି ଫିଲ୍ମ ଫିଲିମ ଦେଖିଲେ ଫୋନରେ ଡାଉନଲୋଡ କରିକି ଦେଖେ ଆଉ ଭାଇ ବି ସେଇ ଫୋନରେ ତାର କାର୍ଟୁନ ଫାଟୁନ ହିଁ ଦେଖେ।
ହଁ ମୁଁ ଆଉ ତ, ମୁଁ ବି ଦେଖେ କାର୍ଟୁନ, ମୁଁ ବି ଦେଖେ, ମତେ କାର୍ଟୁନ ଭଲ ଲାଗେ। ଉଁଁ, ଯଦି ଦେଖେ ଟିଭିରେ କେବେ ଦେଖେ ନ ହେଲେ ଟିଭିରେ କାର୍ଟୁନ ହିଁ ଦେଖେ।
ଉଁ ହୁଁ ଆଉ ମାନେ ତୁମର ପାଠ ପଢାକୁ ନେଇ ଏମତି କିଛି ସିରିୟସ ଅଛ, ନା ଆଗକୁ କଣ କରିବ କମ୍ପିଟେଟିଭ ପାଇଁ ପ୍ରିପେଆର ହୋଉଛ?
ନାଇଁ କ
ନାଇଁ କରନି।
ସେଥିପାଇଁ କିଛି ମୋ ତେ ଜବ୍ ଦରକାର ଏବେ ଯାହା ବି ହେଲେ
ସେଇଆ ଜବ୍ ତ ଏବେ, ମିଳିବା ବହୁତ ଖାସ କରି ଗଭର୍ମେଣ୍ଟ ଜବ୍। ଆଲୋ।